ସୁଭ ସନ୍ଧ୍ୟା ଦିଦି।
ଶୁଭ ସନ୍ଧ୍ୟା।
କଁ କରୁଚ?
ନାଇଁ କିଛି ନାଇଁ ଏମିତି ବସିଥିଲି ଆଉ। ଆଉ ତମେ?
ହଁ ମୁଁ ହେଲେ ଏମ୍ତି ବାହାରେ ବୁଲୁଚି ଟିକେ।
ଆଚ୍ଛା ଆଉ କେମ୍ତି ଅଛ ହଁ ମୁଁ ଭଲ ଅଛି ତମେ।
ହଁ ମୁଁ ହେଲେ ଭଲ ଆଉ।
ଆଉ କଁ ଖାଇଥିଲ ଏବେ?
ହଁ ବା ସମାନ୍ ମିସି ଯାଉଚି।
ହଁ ପା।
ନାଇଁ ଆମର ରୋଷେଇ ଚାଲ୍ ଚି ମୁଁ ଖାଇନି ଏପଟେ ଆସିଛି ଆଉ ତମେ କଁ ଖାଇଚ?
ମୁଁ ବି କିଛି ଖାଇନି ଅଛି ଆଉ ଟିକେ ଉପ ସିଧା ଭାତ ଖାଇବି ଆଉ।
ହୁଁ।
ଆଉ କଁ ଘରେ ମା କରନ୍ତି ରୋଷେଇ।
ତମେ ରୋଷେଇ କରୁନ?
ନାଇଁ।
ଆ ହା।
ଆଉ ତୁମେ ତୁମେ ରୋଷେଇ କର ନିଜେ?
ହୁଁ ମତେ ଆସେ। ଗହିଲେ ଘରେ ଯଦି କେତେବେଳେ କେହି ନଥିବେ ବେଲେ ମୁଁ ରୋଷେଇ କରିଦିଏ ଆଉ।
ସବୁ ଜଣା ଅଛି ରୋଷେଇ?
ହୁଁ ସବୁ ତ ନାହିଁ ଅଳ୍ପ କିଛି ଜାଣିଚି ଆଉ।
ଆମିଷ ନିରାମିଷ ସବୁ?
ହୁଁ।
କଣ କଣ ରୋଷେଇ କରି ଜାଣିଚୁ?
ହୁଁ ଉଁ। ହେଲେ କଣ କି ଦହି ଚିକେନ୍ ଦହି ଚିକେନ୍ ଗୋଟେ ମୋ ଦ୍ଵାରା ଭଲ ହୁଏ। ଆଉ ହୁଁ ଏଟା କଣ କି ଛୁଇଁ ଛୁଇଁ ତରକାରୀ।
ଆଜ୍ଞା।
ଛୁଇଁ ବେଶର ଗୋଟେ ଭଲ ହୁଏ ମୋ ସାଙ୍ଗ ଗୋଟେ ସଦାବେଳେ କହୁଥାଏ ଯେ ମୋର ଛୁଇଁ ବେଶର ଦେଖିକି ସେ କହିବ କି ଛୁଇଁ ବେଶର ତର୍କାରୀ ଟିକେ ଆଣିଦୋଉନୁ ସେ ସଦାବେଳେ ସେମତି କହୁଥାଏ।
ହୋଉ ଆମ ପାଇଁ ବି କେବେ ପଠାଅ ତାହେଲେ।
ହୁଁ ନିଶ୍ଚିତ ଏଟା ଗୋଟେ କଥା କି।
ହୋଉ କେ ଦହି ଚିକେନ ଟା କେମିତି କହିଲ ମୁଁ ପ୍ରଥମ୍ ଥର ପାଇଁ ଶୁଣିଲି ଦହି ଚିକେନ୍।
ଦହି ଚିକେନ୍ ଟା କହିଲେ ଗୋଟେ ହାଫ୍ କିଲୋ ଚିକେନ୍ ନେଇ ଆସିବ। ଆଉ ଗୋଟେ ହାଫ୍ କିଲୋ ଦହିଟେ ତାପରେ ଫାଷ୍ଟ୍ ଗୋଟେ ଜାଗା ନେଇକି ସେଥିରେ କଣ କି ଚିକେନ୍ ଟା ଫାଷ୍ଟ ହୋଇଦେଲ। ଧୋଇଦେଲା ପରେ ଚିକେନ୍ ନେଇକି ସେଠି ଦହି ଆଗ ପ କିଦୋଉ ଦହି ଦେେଲା ପରେ ସେଇଠି ଆମର୍ ଯେତିକି ମସ୍ଲା ଲାଗୁନି କି ଲଙ୍କାାଗୁଣ୍ଡ ଲଙ୍କା ଗୁଣ୍ଡ ମସ୍ଲା ଗୁଣ୍ଡ ଧନିଆ ପାଉଡ଼ର ଜିନା ଜିରା ପାଉଡ଼ର୍ ଆଉ ସୋରିଷ୍ ତେଲ ଟିକେ ଆଉ ଲୁଣ ଅଳ୍ପ ଟିକେ ସେତିକି ସେଇଟା ଦେଇକି ଗୋଳେଇକି ସେଇଟା ରଖିଦବ ଟେ ଉଁ ତିରିଶ୍ ମିନ୍ଟି ଗୋଟେ ରଖିଦେଲା ପରେ ତାପରେ ସେଟା ଟିକେ ମେଲ୍ଟ୍ ହେଇ ଯାଇଥିବ। ତାପରେ ଆମେ କଡେଇରେ ଯେମିତି ଚିକେନ ରୋଷେଇ କରୁଛେ ତେଲୁ-ପାଷ୍ଟ, ଫାଷ୍ଟ୍ ପିଆଜ ପକେଇ ଦବ ନାଇ ନାଇଁ ଫାଷ୍ଟ୍ ତେଲ ପକେଇ ଦବ ହେଲା ତାରେ ତେଲ ପକେଇଲା ପରେ ଅଳ୍ପ ଜିରା ଟିକେ ପକେଇଦବ ବାସ୍ନା ପାଇଁ ଜିରା ପକେଇ ଦେଲା ପରେ ସେଥିରେ ପିଆଜ ଦେଇଦବ, ପିଆଜ ଅ-ଅ ଟିକେ ଲାଲ୍ ହେଇଗଲା ପରେ ସେଠି କଣ କି ଲଙ୍କା ଗଣ୍ଡ ଦେଇ ଦବ, ଲଙ୍କା ଗଣ୍ଡ ଦେଲେ କଣ କି ଟିକେ କଲର ଆସେ ହେଲା ଲଙ୍କା ଗୁଣ୍ଡ ଦେଲା ପରେ ଆମର ଯେତିକି ମସଲା ଖାଉଛି ମସଲା ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଜିରାପଉଡର ଧନିଆ ପାଉଡର ଅଳ୍ପ ଅଳ୍ପ ପକେଇବ କାହିଁକି ନା ଆମର ସେଠା ପଡିଯାଇଛି ଅଲରେଡି ଚିକେନ୍ ରେ ନା ତ ଏଠି ଅଳ୍ପ ଅଳ୍ପ ଦେଲେ ହେଇଯିବ। ଅଳ୍ପ ଅଳ୍ପ ଦେଲା ତାପରେ ସେଥିରେ ଆମର କଣ କି ଅଦା ପେଷ୍ଟ ଆଉ ନନ୍ ଭେଜ୍ ପେଷ୍ଟ ଏଇଟା ପକେଇଦଲା ପରେ ସେଟା ଟିକେ ଦି ମିନିଟ ପାଇଁ ଛାଡି ଦବ ସେନ୍ ତାର ସେଇଟା ହେଇଗଲା ପରେ ସେଟି ଚିକେନ୍ ପକେଇ ଦବ ଚିକେନ୍ ହେଇଗଲା ପରେ ଯେତେବେଳୁ ସେଟା ପାଣି ବାହାରିବ କି ନାଇଁ, ପକେଇଦେଲା ପରେ ସେଠୁ ପାଣି ବାହାରେ ପାଣି ବାହାରିଲା ପରେ ସେଠେ ଆହୁରି ପାଣି ତ ଦେଇଦବନାଇଁ ଜଲଦି ଯ ସେଇଟା ଗୋଟେ ଦଶ ମିନିଟ୍ ଯିବ ଦଶ ମିନିଟ୍ ଗଲା ପରେ ସେଠୁ ଯେତେବେଳଳେ ପାଣି ଶୁଖିଯିବ ସବୁ ତାପରେ ସେଇ ଟାଇମ୍ରରେ ପାଣି ଦେବ। ଯଦି ହେଉଛି ଗଲେ ଗରମ ପାଣି ଦେବ ଭଲ ଗରମ ପାଣି ଦେଲା ପରେ ସେଇଟା ଗୋଟେ ଆଉ ଗୋଟେ ଦଶ ମିନିଟ୍ ସିଝେଇ ଦେବ ସିଝେଇଗଲା ପରେ ରେଡ଼ି।
ଖଟା ନାଗେ।
ହଁ ଅଳ୍ପ ଟିକେ ଖଟା ଲାଗେ। ଖଟା ଲାଗିଲେ ମଜା ଲାଗିବ ସେଇଟା, ଦହି ଚିକେନ୍ କେବେ ଟ୍ରାଏ କରିବ ମଜା ଲାଗିବ।
ନା ମୁଁ ପ୍ରଥମ ଥର ପାଇଁ ତମ ଠାରୁ ଶୁଣିଲ କି ଦହି ଚିକେନ୍ ବୋଲି ବି କିଛି ଅଛି ଅବଶ୍ୟ ମୁଁ ଏଇଟା ଜାଣିଥିଲି କି ଚିକେନ୍ ଯେତେବେଳେ ମାଂସ କୁକୁଡା ମାଂସ ରୋଷେଇ ହୁଏ ସେ ସମୟରେ ଦହି କୁ ଯୋଉ ଦହି ଚିକେନ୍ ରେ ଯୋଉ ଦହି ଗୋଳେଇକି ରଖନ୍ତି ଯୋଉ ମାଂସରେ ଦହି ଟିକେ ଗୋଳେଇକି ରଖନ୍ତି କି ଆମିଷିଆ ବାସ୍ନା ଟା ନହଉ ବୋଲି। ସେ କଥା ମୁଁ ଜାଣିଥିଲି, ହେଲେ ଦହି ଚି କେନ୍ ବି ଅଛି କିଛି ତୁମଠାରୁ ପ୍ରଥମ ମୁଁ ଶୁଣିଲି।
ହଁ ନାଇଁ ସେମିତି ନାଇଁ ମଜା ଲାଗେ। ମୁଁ ପ୍ରାୟ ଟାଇମ୍ ଯଦି ଆମ ଘରେ ଆଣିଥିବ କହିଲେ ସେମିତିଆ ରୋଷେଇ କରି ଖାଏ ଆଉ, ଆଉ ଯଦି ତମେ ନର୍ମାଲ ରୋଷେଇ କରି କରୁଛ ନାକି ତାହେଲେ କଣ କି ମସଲା ଏ ଯେଉଁ ଅଦା ପେଷ୍ଟ ପକାଇବନି କି ନନ୍ଭେଜ୍ ପେଷ୍ଟ ପକାଇବନି। ଇଏ ଜଷ୍ଟ କଣ କି ତମେ ନିଜେ ମସଲା ତିଆରି କରିବ, ଯେ ନାଇଁ ଜିରା ନବ ଆଉ ଲଙ୍କା ନବ ଆଉ କଣ କି ଧନିଆ ଧନିଆ ନବ ଧନିଆ ଗୁଣ୍ଡ ନବନି ଗୁଣ୍ଡ ନେଲେ କଣ କି ସେ ଟର ଟିକେ ଅଲଗା ବାସ୍ନା ଆସେ। ସେଥିପାଇଁ ନିଜେ ସେଇଟା କଣ କି ଧନିଆ ନେବ ଆଉ ଜିରା ନେବ ଆଉ ଲଙ୍କା ନବ ଆଉ ସରିଷ ଟିକେ ଅଳ୍ପ ଦବ। ସେତିି ନେଇକି ନିଜେ ମସଲା କରିବ ସେଥିରେ ରୋଷେଇ କରିବ ଆଉ ଅଦା ପେଷ୍ଟ ପକାଇବନି କି କଣ କି ନନ୍ ଭେଜ୍ ପେଷ୍ଟ ପକେଇବନି, ନିଜେ ରସୁଣ ଆଣିବ ଆଉ ନିଜେ ଅଦା ଆଣିବ, ସେଇଟା ଛେ ଚିକି ରୋଷେଇ କରିବ, ତାର ଗୋଟେ ଟେଷ୍ଟ ଅଲଗା ଆସେ। ଆଉ ଯଦି ଅଦା ହଁ ହଁ ଟମାଟୋ ମିଶିବ
ଆଜ୍ଞା।
ଆଉ ଯଦି କିଣା କିଣା ଜିନିଷ ଏଇ ଯଉ ଅଦା ପେଷ୍ଟ ଆଉ କଣ କି ଅଦା ରସୁଣ ପେଷ୍ଟ ଟା ନାଇ କି ଆଉ ନନ ଭେଜ ପେଷ୍ଟ ଏଇଟା କଣ କି ପକେଇଦେଲେ ଟେଷ୍ଟ ଟା ପଳଉଛି ଚିକେନର ତ ସେ ସେ ଜିନିଷ ନ ପକେଇଲେ ଭଲ ନିଜେ ମସଲା କରିବ ସେଟାର ମାନେ ସ୍ୱାଦ ଗୋଟେ ଅଲଗା ଆସେ।
ଆଜ୍ଞା।
ମୁଁ ଯାହା ଜାଣିଛି ସେତିକି
ଯେତିକି ବି ଜାଣିଛ ମୋ ଠୁ ତ ବୋଧ ହୁଏ ରୋଷେଇରେ ଅଦ୍ ଅଧିକା ହିଁ ଜାଣିଛ ବହୁତ ଅଧିକା ଜାଣିଛ ମୋଠୁ।
ହେଲା ଆଉ ତମେ କେବେ କରନି ଘରେ ରୋଷେଇ?
ଆଉ ସେମିତି କାମ ପଡ଼ିଲେ କି କେହି ନଥିଲେ ମୁଁ କରେ। ସବୁଦିନ ସେମିତି ସେମିତି ମୁଁ କରେନି। ବହୁତ କମ କରେ ସେଇଥିପାଇଁ
ହଁ କହିଲେ ମୁଁ ଜାଣିଛିି ବୋଲି କୋଉଠୁ କୁହ ତ? ମୁଁ ଯୋଉ ଯେତେବେଳକୁ ଫୁଲବାଣୀରେ ରହିଲି ନାଇଁ କି ସେତେବେଳକୁ ଭାଇ ତ ରହୁନା ଆମେ ରୁମ ନେଇକିି ତ ଭାଇ ମୁଁ ସେ ଟାଇମରେ ପଢ଼ାପଢ଼ିରେ ରହୁଥିଲି ତ ଭାଇ ଯେତେବେଳେକୁ କାମ ଯାଉଥିଲା ଘରେ ରୋଷେଇ କରିବା ପାଇଁ କିଏ ନାଇଁ ନା କହିଲି ମୁଁ ଆଗେ ପ୍ରାଏ ଟାଇମ୍ ରୋଷେଇ କରେ ତ ସେଠୁ ଆଗ ଅଭ୍ୟାସ ହେଇଯାଇଛି ଆଉ।
ଯାହାହେଉ କିଛି ତ
ଶିଖିଲି ହଁ ସେଠୁ ଆଜ୍ଞା ଶିଖି ଯାଇଛିତ ଆଉ।
ମୁଁ ମାନେ ସାଧାରଣ ଖାଇବା ଯେମିତି କିି ଦୈନନ୍ଦିନ ଜୀବନରେ ଆମେ ଖାଉଛୁ ଭାତ ତ ଡାଲି ଭଜା ସେଗୁଡାକ ବନେଇ ଦେଇପାରିବି ହେଲେ ଯଦି କିଛି ଅଲଗା ଯେମିତି କିି କିଛି ମିଠା ଜିନିଷ ହୁଁ ପିଠା ଏଗୁଡାକ ମତେ ଅବଶ୍ୟ ଆରିସା ପିଠା ସେଇ ଯାକ କାକରା ପିଠା ମଣ୍ଡା ପିଠା ଏଇ ଯାକ ବନେଇଦେବି ହେଲେ ତାକୁ ବନେଇବା ପାଇଁ ଆଗରୁ ଯୋଉ ଦରକାର କାର ନା ସାମାନ ସେଇ ଯାକୁ ମୁଁ କରିପାରିବିନି ବନେଇ ଦେଇପାରିବି।
ହଁ। ହଁ ହେଲା ଘରେ ଆଣ୍ଟି ଅଛନ୍ତି ଶିଖିଯିବ ଆଉ କିଛି ଅସୁବିଧା ନାହିଁ।
ଆଜ୍ଞା ଶିଖିବି ଆଉ। ଆଉ ମିଠାରେ କିଛି?
ମିଠାରେ ନାଇଁ ମୁଁ ମିଠାରେ କିଛି ଆସେନି ମତେ। ଯାହା ଘର ସାମଗ୍ରିରେ ରୋଷେଇ କରିଦେବି ହେଲେ ମିଠା ଜିନିଷ ମତେ କିଛି ଆସେନି। ଏମତି ନାଇଁ ଯେ ମୁଁ ଶିଖି ଶିଖିଲେ ଜାଣିବିନି ଶିଖି ଶିଖିଲେ ଜାଣିଯିବି କିଛି କଥା ନାଇଁ ଯେ ମୁଁ କେବେ କରିନି ଆଜ୍ଞା। କହିଲେ ଘରେ ମା ଅଛନ୍ତି ଭାଉଜ ଅଛନ୍ତି ତ ସେମାନେ ଆଜ୍ଞା ଯଦି କିଛି ଆମର ଘରେ ପୁଃ ପ ପୂଜା ପର୍ବାଣୀ ହେଲା କହିଲେ ସେମାନେ ଆଜ୍ଞା କରନ୍ତି। ତ ଆମକୁ ସେଗୁରା ସବୁ କିଛି କରିବାକୁ ମିଳେନି।
ଆଜ୍ଞା।
ସବୁ କାମ ସେମାନେ କରିଦିଅନ୍ତି।
ଯାହାହଉ ଏତେ ସବୁ ଜାଣିଛ।
ହୁ।
ଭଲ ଲାଗିଲା।
ପରିସ୍ଥିତି ଆମକୁ ସବୁ କିଛି ଶିଖେଇ ଦିଏ ପରା। ଯଦି ପରିସ୍ଥିତି ପଡୁଛି ସେମତି ରୋଷେଇ କରିବାର କହିଲେ ସେଇଟା ନିଜେ ଆପେ ଆପେ ଶିଖିଯିବାର ହୁଏ।
ଆଜ୍ଞା ସେ କଥା ତ ଜାଣିବା କଥା ପରିସ୍ଥିତି ସବୁ କିଛି ଶିଖେଇଦିଏ।
ହଁ।
ଆଉ କିଛି ନୂଆ ଏମିତି ବିରିୟାନୀ କିଛି କେବେ ବନେଇଛ?
ହଁ ଥରେ କଣ କି ଆମର ଭେଜ୍ ବିରିୟାନୀ ଥରେ ବନେଇଥି ଶୁଭାଇ ସଜ୍‌ ସେଇଟା ଭାଇ ବନେଇଥିଲା। ତ ମୁଁ ଏତେ କରିନି ସେଥିରେ କିଛି ମୁଁ ଖାଲି ସାହାଯ୍ୟ କରିଥିଲି କହିଲେ ଚଳେ। କିନ୍ତୁ ସେଠା ଦେଖିଛି ଯେ ହଁ ଯେ ସେଠା ଦେ କିଛି କେମିତି କଣ ସବୁ ସାମଗ୍ରୀ। କରାଯାଏ ଆଉ କେମିତି ରୋଷେଇ କରାଯାଏ ସେଠା ଯାହା ଦେଖିଛେ।
କହିବାକୁ ଗଲେ ତୁମେ। ପ୍ରାୟତଃ କହିବାକୁ ଗଲେ ତୁମେ ପୁରା ରୋଷେଇ ଜାଣିଛ ଠିକ୍‌ ଭାବରେ ନା।
ହଁ ହଁ। ଜାଣି ଯାଇଛି ଖାଲି ବିରିୟାନୀ ଟା ଜାଣି ଯାଇଛି ହେଲେ କରିନି ନିଜେ କେବେ କରିନି ଆଉ। ତାର ଯେତିକି ସବୁ କଣ କି ଥାଏ କରିବା ପାଇଁ ସେସବୁ ଜାଣିଛିି।
ହଉ କର ଆଉ ଆମ ପାଇଁ ମଧ୍ୟ ପଠେଇ ଦିଅ।
କ୍ୟା ନିଶ୍ଚିତ ନିଶ୍ଚିତ।
ନା ଆଉ ଘରେ କିଏ କିଏ ରହନ୍ତି?
ଘରେ ମୁଁ ଆଉ ମୋର ବଡ଼ ଭାଇ ଦୁଇଜଣ ଭାଉଜ ଆଉ ମାଆ।
ତୁମେ କଣ କର?
ମୋର ଏବେ ପଢ଼ାପଢ଼ି ସରିଛି ଏବେ ତ ମୁଁ କିଛି କରୁନି ଘରେ ଆଗା ଅଛି ଆଉ।
କୁଆଡେ ଘର ତୁମର?
ଆମରି ଏପଟେ ଫିରିଙ୍ଗିଆ। ଜାଣିବ କି? ହଁ ସେପଟେ ତୁମର ଘର କେଉଁଠି?
ଆମର ଏଇ ଫୁଲବାଣୀ ରହୁଛି ମୁଁ।
ଓହୋ ହଁ ତାହେଲେ ଜାଣିଥିବ।
ଆଜ୍ଞା।
ଏପଟେ ଯିବା ଆସିବା ରହୁଥିବତ ତମର ନାଇଁ କିି?
ଆଜ୍ଞା।
ହଁ।
ମାନେ ଫିରିଙ୍ଗା ସେ ପାଖରେ ଗୋଟେ ମନ୍ଦିର ଅଛି ନା? ମନ୍ଦିର ଫେରିକି ହଁ ସେଇଠିକୁ ମୁଁ ଯାଇଛି।
ଜଗନ୍ନାଥ ମନ୍ଦିର।
ମନ୍ଦିର ବୋଧେ ଜଗନ୍ନାଥ ମନ୍ଦିର ନାଇଁ ସେ ହୁଁ ଆଜ୍ଞା ତାପଛରେ ଯୋଉ ଆଜ୍ଞା। ସେ ଯୋଉ କାଳୀ ମନ୍ଦିର ଶିବ ମନ୍ଦିର ସବୁ ମନ୍ଦିର ଅଛି। ସେ ମନ୍ଦିର ଯାଇଥିଲା।
ହଁ ହେଲା ଆଉ ହୋଉ ଠିକ୍ ଅଛି ରହିଲି।
ହୋଉ ହୋଉ ଧନ୍ୟବାଦ ଭଲ ଲାଗିଲ ତମସାଙ୍ଗେ ତ କଥା ହେଇକିି।
ହଁ ତମସହବି।